ବାହାରକୁ ଆସିଲ?
ହଁ ହଁ ଆମର ଟାୱାର ଟା ଏଠି ସବୁବେଳେ ଅଛି ଆଭେଲେବୁଲ୍।
ତମର ଯେତେବେଳେ କଟିଗଲା ତମ କଥା ମତେ ଶୁଭିଲାନି ଜାଣିଲ। ହଉ ତମେ ରୋଷେଇ ଆଜି କଣ କରିବ?
ରୋଷେଇ ଆମର ହେଇଛି ଆଜି ଅରୁଆ ଭାତ ହେଇଛି ଟମାଟୋ ଚଟଣୀ ଆଉ ପୁଟଳ କଷା।
ହଁ ହଁ ଟମାଟୋ ଚାଟଣୀ ଟା କେମିତି କର?
ଟମାଟୋ ଚଟଣୀ ପାଞ୍ଚ ଛଅଟା ଟମାଟୋ ଅ ଦି ତିନିଟା ପିଆଜ
ହୁଁ।
ଆଗେ କାଟିବ ଟିକ୍ ଟିକ୍ କରିକି ତା ପରେ ତେଲ ତେଲ ପକେଇଦବ ତାପରେ ଜିରା ହଉ କି ସୋରିଷ ତାପରେ କଞ୍ଚା ଲଙ୍କା ଭ୍ରେଶୁଙ୍ଗା ପତ୍ର ପଡିବ ଦଶ ବାରଟା ତାପରେ ପିଆଜକୁ ପକେଇବା ପିଆଜ ହେଇସାରିଲା ପରେ ତାପରେ ଅଦା ରସୁଣ ମସଲା ଟିକେ ଛେଚା ହେଇକି ଥିବ
ହୁଁ।
ତାକୁ ଅଳ୍ପ ଟିକେ ଅଦା ରସୁଣ ମସଲା ଛେଚିକି ପକେଇବ ତା ପରେ ଅଦା ରସୁଣ ମସଲା ହେଲା ପରେ ତା ପରେ ହଉଛି ଟିକେ କଣ କୁହନି ସବୁ ମସଲା ପଡିବ। ବେଶୀ ମସଲା ଟା ପଡିବ ଧଣିଆ ପାଉଡ଼ର ଟା। ତା ପରେ ଧଣିଆ ପାଉଡର ପଡି ସାରିଲା ପରେ ତାପରେ ଯେତିକି ଟମାଟୋ କାଟିଥିବ ତାକୁ ସବୁ ପକେଇଦବ ତାକୁ ସିମ୍ କରିକି ପକେଇଦେଲେ ସେ ସବୁ ସିଝି ଯିବ। ତାପରେ ଚିକେନ୍ ମସଲାଟା ଟିକେ ହେଇ ଆସିଲା ବେଳକୁ ଚିକେନ୍ ମସଲା ପଡିବ। ତାପରେ
ସେ ଟମାଟୋ ଉପରେ ତମ ସରିବ ଏତିକି ଝାବଡା ଯେତିକି କହିଲନି ନାଁ। ଖର୍ଚ୍ଚ ବିନା ଖର୍ଚ୍ଚରେ ବହୁତ କମ ଖର୍ଚ୍ଚରେ ବନେଇବ ବହୁତ୍ କମ ଖର୍ଚ୍ଚରେ ବନେଇବ।
କମ୍ ଖର୍ଚ୍ଚରେ?
ହୁଁ ତମେ ଯଦି କଥା କହିଲ କିଛି
କିଛି ପଡି଼ବନି।
ନାଇଁ ବହୁତ କମ ସମୟ, ବହୁତ କମ ଜିନିଷରେ ବନିବ କିନ୍ତୁ ଟାଇମ ଟିକେ ଲାଗିବ। ସେଇଟା
ନା ଏଇଟା ଚିନି ଫିନି କିଛି ପଡି଼ବନି ଏଇଟା କେବଳ ଅରୁଆରେ ହିଁ ଦେଖା ହବ ଏଇଟା। ହଁ ଏଇଟା ରାଗ ଲାଗିବ କିନ୍ତୁ ମିଠା ଲାଗିବନି।
ମୋ ହଁ ମୁଁ ଜାଣିଛି ତମେ ଯୋଉଟା କହିଲ ଭଲ କହିଲ। ତମର ଗୋଟେ ଅ ଳ ମାନେ ମସଲା କଷା ଟାଇପର ହେଲା ବୁଝିପାରିଲ।
ହ୍ୟାଲୋ।
ଯେ ବେଶୀ ଟମାଟୋ ହେଇଯିବ ନା ଅଦା ରସୁଣ ବାସ୍ ଅଳ୍ପ ହବନି ସେ ବେଶୀ ଟିକେ ଟମାଟ ଟମାଟ ଲାଗିବ ଆଉ ଏଇଟା ହଉଛି ହା
ମୁଁ କହିଲି ତମର ଚଟକଟା ଟମାଟୋ ଚଟଣୀ ହେଲା ଆଉ ମୁଁ ଯୋଉଟା କହିଲି ସେ ମିଠା ଚଟନି ହେଲା। ପାନିପତ୍ର କଣ ଗୋଟେ ମୁଁ କହିଥିଲି ଯୋଉ ମୋର ରେସିପିଟା ତ ମୁଁ କହୁଛି ପାଞ୍ଚ କେଜି ଟମାଟୋ ମୁଁ ଗ୍ରାଇଣ୍ଡି କରିଦେଲି ହେଲା ଧୋଇଦେବି ଧୋଇଦେଇେକି ଗ୍ରାଇଣ୍ଡି କଲି। ସେଟା ପୁରା ଚିକଣ ହବ ଦର ଦର ବଟା ହେଲା କି। ଗ୍ରାଇଣ୍ଡି କରି ଦେଇ ବାହାର କରିଦେଲି ପୁରା ସେ ଡେକ୍ଚିରେ କରିବ ସେଠି କଣ କରିବା ଜାଣିଛ? ପ୍ରଥମେ ସୋରିଷ ତେଲ ଦେଇଦବ।
ହୁଁ ହୁଁ।
ସୋରିଷ ଫୁଟଣ ପକେଇଦବ ହେଇଗଲା ବେଳକୁ ଫୁଟିବ ଟକ ଟାକ। ଫୁଟି ଗଲେ
ହୁଁ।
ସେ ଅଦା କୋରିକି ପକେଇଦବ। ସେ ପାଞ୍ଚ କେଜି ଅଦା ପାଇଁ ମୁଁ ଗୋଟେ କାଟି ଆମ୍ବ କସିଆ ଅଦା ପକେଇବ। ତାକୁ ପକେଇଦେଲି। ସିଏ ଯେତେବେଳେ କଲର ତାର ଚେଞ୍ଜ ହେଲା ଭୃଷଙ୍ଗ ପତ୍ର ଟିକେ ପକେଇଦେଲି। ବୁଝିପାରିଲ ସେ ଭୃଷଙ୍ଗ ପତ୍ର ପକେଇ ଦେଇକି ତା ଦିହରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ପକେଇ ଦେଇକି ଟମାଟୋ ବଟାକୁ ସବୁ ଢାଳିଦେଲି। ଟୋମାଟୋ ବଟାକୁ ଢାଳି ଦେଇକି ତା ଦେହରେ ଲୁଣ ପକେଇଦେଲି ବୁଝିଲ।
ଓ ହୋ।
ତାକୁ କଷିବ କଷିବ କଷିବ ଟମାଟୋରେ ଯେତିକି ଆମର ପାଣି ସବୁ ଅଛି ଟମାଟୋର ସବୁ ପାଣି ଅଂଶ ସୁଖିବ। ହଁ ପାଣି ଅଂଶଗୁରା ମରିଯିବ ଶୁଖିଯିବ ତ ସେଥିରେ କଣ କରିବ ତ ଯେତେବେଳେ ପାଣି ଶୁଖି ଆସିଲା ଟମାଟୋ ଟମାଟୋ ଖଟା ହେଇ ଆସିଲା ସେଥିରେ ତମେ ଆଉ ଚିନି ପକେଇବ ହେଲା। ଚିନି ପକେଇ ଦେଇକି ତାକୁ ଗୋଳେଇ ଦବା ତାପରେ ଆଉ ଟିକେ ଭେସୃଙ୍ଗ ପତ୍ର ଗୋଟା ପ ବୁଝି ପାରିଲ କଞ୍ଚା ହେଇ ଆସିଲାଣି ଦେଖ ଟମାଟୋ ଟା ତମର ଗୋଟେ ହାଣ୍ଡି ଥିବ ସିଏ ଫୁଟି ଫୁଟିକି ଅଧ ହାଣ୍ଡିଏ ପାଖାପାଖି ଆସିଯିବ ଯେମତି ଆମର ଗୋଟେ କ୍ଷୀରି। ଫୁଟି ଫୁଟିକି ଅଧ ହାଣ୍ଡି ହେଲେ ଆମ ଥିକନେସଟା ଆସେ ମୋଟା ଅଂଶ ଆସିଲେ କରନ୍ତି ନା ନାଇଁ। ସେଟା ସେଇଭଳିଆ କରିବ ତାପରେ ହେଇ ସାରିଲା ବେଳକୁ ତା ଉପରେ ଟିକେ ସୋରିଷ ତେଲ ଫୁଟଣ ଶୁକିଲା ଲଙ୍କାରେ ଗୋଟେ ଫୁଟଣ ନା ଫୁଟା କରିକି ତାକୁ ଢାଳିଦବୁ ଟିକେ ଲ କଶ୍ମିରୀ ଲଙ୍କାଗୁଣ୍ଡ ପାଉଡରଟା ପକେଇଦବ ହେଲା ପକେଇ ଦେଇକି ତାକୁ ବୁଲେଇ ଦବ।
ହୁଁ ହୁଁ ହଁ ହଁ।
ଆଉ ତା ପକେଇଦେଲ ତା ତାପରେ ଜିରା ଲଙ୍କା ଗୁଣ୍ଡ କରିକି ତା ଓପେରେ ଢାଳିଦେଲ ବିଶ୍ୱାସ କର ଏଇ ଖ ଚଟଣିଟା ତମେ ମାସେ ଦେଢ ମାସ ପର୍ଯ୍ୟନ୍ତ ପକେଇକି ଖାଇପାରିବ। କଁ ପାଇଁ କହିଲ ସେଟାରେ ଆମେ ପାଣି ଦବାନି ଆଉ ଯୋଉ ପାଣି ଅଂଶ ଟା ଅଛି ବୋଲି ତାକୁ ଶୁଖେଇଦବ ବୁଝିଗଲ।
ଆଁ ଯୋଉ ଡବା ଆଚାର ଏମତି ବି ଆସେ କିନ୍ତୁ ରାଗ।
ହ ହଁ ମୁଁ ଜାଣିଲି ଏକା ଆମ ଘର୍ ରେ ମୋ ଚାଚା କରିଥିଲେ ମୁଁ ଖାଇଥିଲି। ତମେ ୟୁଟୁବୁରେ ଦେଖିଚ ନା ମୋ ଆମ୍ବ ଆଚାରଟା ବଢିଆ ନାଗୁଛି ମୋ ଆମ୍ବ ଆଚାର।
ତମର ହେ
ଉଁ ବୋଉ କିଏ କୋଉଠି ଝାଡୁ ମାରୁଛି ପହଁରାରେ। ହାଲୋ ଆଉ ଗୋଟେ କାଲି ଦେଖିଛ ନା ବିନା ଅଣ୍ଡାରେ ଅଣ୍ଡା ତରକାରୀ କରି ଥିନି ଦେଖିଛ କହୁଥିଲି ନା ତମକୁ।
ହଁ ହଁ। ବିନା ଅଣ୍ଡାରେ ଅ
ଆଉ ଗୋଟେ ଭାବୁଛି ଅଁ ବିନା ଅଣ୍ଡାରେ ଅଣ୍ଡା ତ
ଆଶ୍ଚର୍ଯ୍ୟଜନକ କଥା
ତରିକି ଖାଅ ମାନେ ଦେଖ କୋ କୁକୁଡା ଅଣ୍ଡା ଦିଏ କୁକୁଡା ଅଣ୍ଡା ଦିଏ ଭଗବାନ୍ ତା ପେଟେରେ ଅଣ୍ଡାକୁ ଗଢନ୍ତି। ସିଏ ଦିଏ ହେଲା ଆମେ ତାକୁ ଖାଆନ୍ତି କିନ୍ତୁ ଗାଈଠାରୁ କ୍ଷୀର ଆଣି ଆମେ ଭେଜେ ଅଣ୍ଡା କରିକି ଖାଇପାରିବା।
ହୁଁ ହୁଁ।
ଯୋଉମାନେ ସବୁ ବାରରେ ଅଣ୍ଡା ଆଇଁଷ ଖାଉଥୁବେ ଆମର ବିନା ବାର ଥିବ ଯେମିତି ଏଟା ମୁଁ ଶ ଛୁଟିବାର ଦିନ କରିଥିଲି ଗୋଟେ କମେଡି ଶୁଣ ମୋ ନଣନ୍ଦ ନଣଦେଇ ଆସିିଥିଲେ ମୁଁ ସେଦିନ କଲି ଯେ ସିଏ କହିଲେ ମୁଁ ଅଣ୍ଡା ଖାଇମିନି ମୁଁ କହିନି ଖାଇଦିଅ ଆଜି ମୁଁ କରିଦେଇଛି ସିଏ କହିଲେ ମୁଁ ତମେ ଜାଣି ନ ମୁଁ ସଣ୍ଡେରେ ଖାଏନି ମାନେ କିଛି କି ସଣ୍ଡେରେ ଖାଅନି ଭାଉଜଟା କରିଦେଇଛି ତମେ ଖାଇ ଦିଅ। ଭାଉଜଟା କରିଦେଇଛି ଆଉ ତମେ ଖାଇଦିଅ ଏ ବୋଉ ତା ପାଟିରେ ନିକୋପ୍ଲାସ୍ଟର ପକେଇଲ ଉଁ ଯୋଉ
ଓହୋ।
ଥରେ ଖାଇକି ଦେଖ ଖାଇଲେ କଣ ଏଇଟା ଅଣ୍ଡା ତ ନୁହଁ ଏଟା ଆଇଁଶିଆ ତ ଲାଗୁନି ହଁ ଏଟା ପନିରଟା। ହ
ହଁ।
ହଉ ମାନେ ଦେଖିଲା ବେଳକୁ ପୁରା ପୁରି ସେମ ଅଣ୍ଡା ବିତିକା ହେଇଛି ତ। ତମେ ଦେଖିଲ ନା ଭିଡିଓ ଟା?
ହଁ ହଁ ଦେଖ୍ ଛି।
ତ ମୋ ଭଳି ଦେଖି କହୁଛନ୍ତି ସତରେଟେ ବିନା ଅଣ୍ଡା ମୋତେ ତ ଲାଗିଲା ନା ଅଣ୍ଡା ତରକାରୀ ଅଣ୍ଡା ତରକାରୀ ତ ସମସ୍ତେ ସେ କହୁଛନ୍ତି କାହିଁକି ଦେଖିବି ଆଉ ଦେଖିନଥିଲେ।
ଉୁଁ ହୁଁ। ହଁ।
ହ୍ୟାଲୋ।
ଆଜ୍ଞା କୁହ?
ଆଉ। ରୋଷେଇ ତ ତମର ସରି ଯାଇଛି ମୋର ଏଇ ଯାଉଛି ଦେଖିବା ଛୁଆଙ୍କୁ ପାଠ ପଢେଇମି ଟିକେ। ପାଠ ପଢେଇକି ରୋଷେଇ ଫୋଷେଇ ତ ସରିଛି ରୁଟି ବି କରିଦେଇଛି ସେ ରୁଟି ରେ ତେଲ ମାରିଦେଲେ ଛୁଆ ଖାଇବେ ତା ଗରମ କରିଦେଲେ ଭଲ ଲାଗିବ। ଖାଇଦେବେ।
ଜାଣିଛ। ଓହୋ।
ହ
ଆମର ଆଜି ମଙ୍ଗଳବାର ରୁଟି ହବା କଥା କିନ୍ତୁ ଆମେ ରୁଟି କଲୁନି ଏଥିପାଇଁ କି ରୁଟି ଟା କେହି ଖାଉନାହାନ୍ତି ମାନେ କିଏ ଚୋବା ଚୋବି କରିକି ଖାଇବ ଅରୁଆ ଭାତ କରିଦେଲେ ସବୁ ଖାଇଦେବେ। ଆଉ ସେଥିପାଇଁ।
ଆଜ୍ଞା ହଉଛି ଏ ଆମର ମଙ୍ଗଳବାର ତ ସେ ମଙ୍ଗଳବାର ବିିନା ପିଆଜ ରସୁଣ ସେଇଥିପାଇଁ ଆଜି ଦିନଟା ମାନେ ଆମେ ରୁଟି ଖାଇଛୁ। ଖାଇନୁ ଭାତ।
ହୁଁ ହୁଁ।
ମୋର ପଖାଳ ଦିଟା ଖାଇଥିଲୁ କାଲି ଅରୁଆ ବୋଲି ସିଏ ଭାତ ରାନ୍ଧିବେ ସେ ଏ ଗରମରେ ଭାତ ରାନ୍ଧି ମାନେ ଭାତ ସହିତ ଚାରି ପାଞ୍ଚଟା ଆଇଟମ ନହେଲେ ହବନି ହେଲା ଭାତ ତ କର ଡାଲିକି ଡାଲମା କର ଭଜା ଟିକେ କର ତରକାରୀ ଟିକେ କର କିଏ କରିବ ଏତେ ଗରମରେ ରୁଟି ମିକ୍ସ ଫିକ୍ସ କରିଦବୁ ସମସ୍ତେ ଶାନ୍ତି ରେ ଖାଇଦବେ। ହଁ ରୁଟି ମିକ୍ସ ଫିକ୍ସ ଦହି ଗରମ ଦିନେ ସବୁଠୁ ବେଷ୍ଟ ଖାଇବା। ଆଉ ଗୋଟେ ବୁନ୍ଦୀ ରାଇତା ତିଆରି କରିବି। ଖାସ କରି ଗରମ ଦିନେ ପ୍ରାୟ ଲୋକ ରୋଷେଇ କରିବା ପାଇଁ ଭଲ ପାଆନ୍ତିନି କିନ୍ତୁ ବୁନ୍ଦି ରାଇତା ସହିତା ରୁଟି ହଉ ପରଟା ହଉ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ ସମସ୍ତେ ଖାଇପାରିବେ।
ବୁନ୍ଦିରାଇ କଣ ସିଏ?
ଏ ଯୋଉ ଆମର ଟବକା ତିଆରି ହଉନି। ସେଉ ଟବ କଣ? ସେ ଟବକ ଟା ଛାଣି ଦେଇକି ଆମର ଶିରାରେ ପକଉଛନ୍ତି ମିଠା ହେଇଯାଉଛି। ସେ ଯୋଉ ମାନେ ଟବକା ତିଆରି କରୁଥିବେ ତାଙ୍କୁ କହିବ ଭାଇ ଗୋଟେ କେଜି ଟବକା ଆମକୁ ଦେଇଦିଅ। ବୁଝିଲ ସେ ଟବକା ଟା ତମେ ଶୁଖିଲା ଛାଣିକି ନେଇ ଆସିବ ଘରକୁ। ନେଇଆସିଲେ ତମେ ଏଠି କଣ କରିବ ସେମାନେ ତ ମିଠା ପାଇଁ କରିଥିବେ ଯଦି ତମେ ଘରେ ବି ଟବକା ବନେଇବ ତ ଆହୁରି ବଢିଆ ମାନେ ଖାଲି ମାନେ ବେସନ ତାର ଟିକେ ମାନେ ସେଟା ଅଲଣା ହବ। ଟବକାଟା ହେଲା। ବେସନ ଆଉ କଲର ଟିକେ ଗୋଳେଇଦବ ଗୋଳେଇ ଦେଇଥିବ ତାକୁ ମାନେ ମୋଟା ମୋଟା କରିକିରି। କିଛି ପତଳା କରିବନି କାହିଁକି ନା ଟବକା ଟା ପଡିବ ନା। ତେଲରେ ପତଳା ହେଇଗଲେ ତେଲ ପିଇବ ପ ମାନେ ଇ ଚପଚପିଆ ହେଇଯିବ। ସିଏ ମୋଟା ମୋଟା କରିକି ଗୋଳେଇଥିବ ତା ଧିରେ କଣ କରିବ ଜାଣିଚ ଗରମ ତେଲ କରିଥିବ ସେ ଗରମ ତେଲରେ ମାନେ ବେସନ ଟା ଗୋଳେଇଥିବ ସେ ଗରମ ତେଲ ରେ ଦିଇ ଚାମଚ କେତେ ତାଦେହେରେ ପକେଇ ଦେଇେ ଘାଣ୍ଟି ଦବ ଗରମ ତେଲ ଟା। ସେ ବେସନେ କାହିଁକି ସେଟା ପକା ହେଲା କାହିଁକିନା ଏଟା ଯୋଉ କୁର୍ କୁର୍ ଟା ରହିବ। ମୋର ଟାଇମ୍ ପର୍ଯ୍ୟନ୍ତ ବୁଝିପାଇଲ ସେ ବେସନେ ତାକୁ ଯ ତମେ ବୁନ୍ଦିଆ ମୁନ୍ଦିଆ କରିଦେଲ ସିଏ ତେଲ ଗରମ ଥିବ ତା ଦେରେ ଭ୍ରୁସଙ୍ଗ ପତ ପତ୍ର ଦି ଚାରି ଡେମ୍ଫ ଢାଳିକି ପଲେ ଛିଣ୍ଡେଇକି ପକେଇଦେଲ। ସେ ପୁରା କୁର କୁର୍ ହେଇଯିବ ତାକୁ ଆଣିବ ହାତରେ ଦଳି ଦେଇକି ସେ ବୁନ୍ଦିିଆ ଉପରେ ପକେଇ କି ତାକୁ ଗୋଟେ ଡବାରେ ପସ ଠିକି ରଖିଦବ ସେ ବୁନ୍ଦିଆ ଟା ହେଲା ଯୋଉ ଶୁଖିଲା ବୁନ୍ଦି ଟା ବୁଝିପାଇଲ।
ହଁ।
ତାପରେ ଦହି ନେଇ ଆସିବ ଦହିରେ ଲୁଣ ପକେଇବ ବିଟି ଲୁଣ ପକେଇବ ସାଧା ଲୁଣ ପକେଇବ। ତମର ହଉଛି ତେଲ ଟିକେ ଦେଇଦବ ତେଲରେ।
ସେ ଯା
ଆଉ। ସୋରିଷ ପକେଇ ବାର ଫୁଟଣ ଫୁଟେଇ ଦବ ସେ ଦହିଟାକୁ ବାଘାରି ଦବ ବୁଝିପାରିଲ। ସେଟାକୁ ଟିକେ ପାଣି ଦେଇଦଲୁ ତା ଦେରେ ଟିକେ ଚିନି ପକେଇଦବ ଯଦି ଖଟା ମିଠା ଆଡଜଷ୍ଟ ରହିବ। ତାପରେ ଯେତେବେଳେ ଖାଇବେ ଲୋକ ତ ପାଞ୍ଚ ମିନିଟ ଆଗରୁ ବୁନ୍ଦି ଟା ପକେଇବ ଦହି ଫୁଟେଇକି ରଖିଦେଇଥିଲୁ ଜଣେ ଖାଇ ବସିଲେ ତା ଦେହରେ ପକେଇଦେଲ ବୁନ୍ଦି ମୁଠେ ଦହି ତାଟିଏ ଗୋଳେଇଦେଲ ତା ଉପରେ କଣ କରିବ ସେ ଦହିରେ ଗୋଲମରିଚ ଗୁଣ୍ଡ ଜିରା ଲଙ୍କା ଗୁଣ୍ଡ ଦେଇ ଦେଇଥିବ ଦହିଟା ଫୁଟେଇକି ରଖିଦେଇଥିବ ଯିଏ ଆସିଲା ବୁନ୍ଦି ପାଟା ତାନା ଦହି ତାଟିଆ ରେ ବୁନ୍ଦି ମୁଠେ ପକେଇଦେଲ ଗୋଳେଇଦେଲ ଦେଇଦେଲ ବିଶ୍ୱାସ କର ଦହି ପରଟା ସବୁଥରେ ଟାଣି ନେଇଯିବ କିଛି ତରକାରୀ ବି ଦରକାର ହବନି। କାଇଁନା ଏଟା ଆମର ସେପଟ ଲାଇନ ର ବେଶି ଖାନି ଗରମ ଦିନେ ସବୁ ସେପଟେ ଏଇ ସବୁ ଜିନିଷ ଖାଆନ୍ତି ଆଉ ଆଉ ଶୁଣନ୍ତି ମୋ ପୁଅଟା କାଇଁ ସେ। ଗଛ ପତ୍ର ଚଢିଲାଣି ମୁଁ ଟିକେ ରଖତି ମୁଁ ପରେ କଥା ହଉଛି ଆ।